ହାଲୋ।
ହାଲୋ।
ହାଲୋ ଆଜ୍ଞା ଏବେ କଣ କରୁଚନ୍ତି?
କଣ କରିବି ଅଛି ଆଉ ଖାଇକି ଆସିଲି ତ ବସିଚି।
ଆଛା କଣ ଖାଇଚନ୍ତି ଆଜି?
କଣ ଆଜି ଭାତ, ପାମ୍ପଡ଼, ଆଳୁ ଭଜା, ଡାଲି। ଆମ୍ବ ଏସବୁ ଖାଇବା ହେଇଥିଲା ଆଉ। ଆଉ ତମେ କଣ ଖାଇଚ?
ଆମେ ଯେମିତି ଗରମ ହଉଚି ଟିକେ ପଖାଳ ମତେ ଟିକେ ଇଚ୍ଛା ହେଲା ଖାଇବା ପାଇଁ। ତା ସହିତ ଟିକେ ମାନେ ଅଣ୍ଡା ପ୍ଲେଟ୍ ହେଇଥିଲା ତା ସହିତ ପୁଣି ସେ ବାଇଗଣ ଭଜା ପୁଣି ସେଇ ଯୋଉ ପଣସ ଚିପ୍ସ। ଆଉ ବାଗ ପାଣି ଏମିତି ଟିକେ କିଛି ଆଉ।
ଓହୋ ପଣସ ତାହଲେ ମିଳୁଚି? ପଣସ ପାଚିନି କି?
ନା କନ୍ଧମାଳରେ ପଣସ କଣ ପାଚିଲାଣି ଏତେ ଜଲ୍ଦି ନା? ଏପଟେ ଟିକେ ଗରମ ଟିକେ କମ ହୁଏ ନା।
ଆଛା ଆଚଛା।
ମାନେ ଗରମ ହୁଏ କିନ୍ତୁ ଟିକେ ଲେଟରେ ଯେହେତୁ ହୁଏ ଏବେ ଯେମିତି ବି ସାବି ତ୍ରି ଗଲା। ସବୁଆଡେ ଦେଖିବେ ପଣସ ହେଇଥିବ କିନ୍ତୁ ଫୁଲବାଣୀ ରେ ପଣସ ମିଳିନି।
ହଁ ହଁ ହଁ ହଁ।
ପାଚିନି। ତ କଞ୍ଚା ଏବେ ବି ଟିକେ ଟିକେ ଅଛି ତ। ମିଳିଥିଲା ବାବା ଆଣୀ ଥିଲେ ସେ ହାଟରୁ।
ହଁ
ହଁ। ଭଲ ଲାଗେ କଞ୍ଚା ପଣସ ର ପିଠଉ ମାନେ ଯୋଉ ଛଣା ଟା। ବହୁତ ବଢିଆ ଲାଗେ।
ଆଚ୍ଛା ହଁ ହଁ ହଁ।
ଏମିତି ଆଉ।
ଅ ହଁ ଆଉ କୁଆଡେ ବୁଲାବୁଲି କରିବାପାଇଁ ଯାଇନ?
କଣ ବୁଲାବୁଲି ନା ହଁ ଯାଇଥିଲି ଏଇ ଦି ଦିନ୍ ତଳେ ଏଇ ମାନେ ଚ ଚକାପଦ ଆପଣ ଜା ଆପଣ ଜାଣିଥିବେ ଆଁ ଚକାପଜ ଯଉ ଶିବ୍ ବ ମନ୍ଦିର ଅଛି। ବହୁତି ବଢିଆ ଲାଗେ ସେ ଜାଗା ଟା ଆଜ୍ଞା। ମାନେ ବିଶ୍ଵାସ କରିବେନି ଆ ମାନେ ଠାକୁର ତ ଅଛନ୍ତି କିନ୍ତୁ ତା ସହିତ ତାର ଯୋଉ ତା ଚାରିପଟର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶ୍ବାସ କରନ୍ତୁ ବହୁତି ବଢିଆ ଲାଗିଲା ସେଇଠି ହିଁ ମନ ହଜିଗଲା ଆସିବା ପାଇଁ ଇଚ୍ଛା ନଥିଲା।
ହଁ ମୁଁ ମଧ୍ୟବା ଯାଇଥିଲି ଶିବରାତ୍ର କୁ। ଏବେ ଆଉ ଯାଇନି କିନ୍ତୁ ଶିବରାତ୍ର କୁ ଯାଇଥିଲି ସେଟା ପ୍ରସିଦ୍ଧ ମାନେ ହଁ ସମସ୍ତେ ଜାଣିଛନ୍ତି ପ୍ରାୟ ଆମ ଅଞ୍ଚଳର ଲୋକମାନେ ସମସ୍ତେ ଉଁ ସେଇଠେ ଯଉ ଠାକୁର ଅଛନ୍ତି ବିରୁପାକ୍ଷ। ବହୁତ୍ ଠାକୁରଙ୍କୁ। କାଳରୁ ସମସ୍ତେ କହନ୍ତି କୁଆଡ଼େ କାଳେ ସେ ପ୍ରତ୍ୟକ୍ଷ ପୁରା।
ହଁ ନିହାତି ସିଏ ପ ହଁ ମୁଁ ଯାଇଥିଲି ଏବେ ତ ସାଙ୍ଗେ ସାଙ୍ଗେ ହିଁ ଯାଇକି ଆସିଚି ଦି ଦିନ ତଳେ ବହୁତ ଏତେ ଭଲ ଲାଗିଲା ଆଁ ପ୍ରତ୍ୟକ୍ଷ ତା ଙ୍କସେ ମାନେ ସେ ଠାକୁରଙ୍କ ଯେମିତି ଭଗବାନ ମଣିଷ ମାନଙ୍କର ଯେମିତି ଆ ଇଚ୍ଛା ଯେମତି ତାଙ୍କ ଭକ୍ତ ମାନଙ୍କର ଯେମିତି ସେ ପୂରଣ କରନ୍ତି ସେମିତି ସମସ୍ତେ ପୂରଣ କେବଳ ସେଇଟା କହିବାକୁ ଗଲେ ଆମେ ଏକ ଧାର୍ମିକ ସ୍ଥାନ ବୋଲି କେବେ ଆମେ ଭାବିବାନି। ସେ ଗୋଟେ ଏକ ଆଦିବାସୀ ସଂସ୍କୃତି ଯେହେତୁ ସେଟା ଆମ କନ୍ଧମାଳ ଜିଲ୍ଲାରେ ଅଛି। ତ ଆମ କନ୍ଧମାଳ ଜିଲ୍ଲାର ସେ ଯେ ଆଦିବାସୀ ସଂସ୍କୃତିକୁୁ ଆମେ ପାଇପାରୁଛେ। ଆ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ କହିବାକୁ ଗଲେ ଆମ ଓଡିଶାର ପ୍ରାଚୀନ ପ୍ରାଚୀନ ସନାତନ ସଭ୍ୟତାର ଆଉ କିଛିଟା ଗୋଟେ ମିଶ୍ରଣ ଆମେ ସେଇଠି ପାଇପାରିବା ଯୋଉଟା କି ଆପଣ ଜାଣିବେ ମାନେ ଏ ଯାଇଚନ୍ତି ଯଦି ଆପଣ ତ ଦେଖିଥିବେ ଫୁଲବାଣୀଠୁ ମାନେ ମେନ୍ ଟାଉନ୍ ରୁ ଆମର ପୁରା ଷାଠିଏରୁ ସତୁୁରୀ କିଲୋମିଟର ହେଇଯାଉଚି ଦୂର। ସେତିକି ଗଲା ଭିତରେ ଆମକୁ ସେ ଯୋଉ ରାସ୍ତାରେ ଯୋଉ ଗ ଗଛ ପତ୍ରରେ ଯୋଉ ପବନ ଟା ଥାଏ ଏତେ ସୁ ନ୍ଦର ଲାଗେ ଦେଖିବା ପାଇଁ ବିଭିନ୍ନ ପ୍ରକାର ଗଛ ପତ୍ର ଦେଖିବାକୁ ମିଳିଥାଏ।
ନା ଚାରିପଟ ସୁ ବହୁତୁ ହଁ ନଦୀ ବି ଅଛି ଆଉ ପୁ ଜଙ୍ଗଲ ବି ଅଛି ପାଖେରେ। କେବଳ
ହଁ।
ଆମ ଅଞ୍ଚଳର ଲୋକ ନୁହୁଁ ବାହାରୁ ବି ଲୋକ ଆସନ୍ତି ଠାକୁରଙ୍କୁ ମାନସିକ କରିବା ପାଇଁ। ଆଉ ଯାର ମାନସିକ ବି ପୁରଣ ହୁଏ ସେଠି ଯାହା ମାନସିକ କରିଥାନ୍ତି ଦେଇଥାନ୍ତି ସେଠି ମୁଁ ବି ଶୁଣିଚି ଆଉ ଏହାର
ନିହାତି ନିହାତି ଯେମିତି ଆଗରୁ ଆମର ପୌରାଣିକ ଆଜ୍ଞା?
ତାର କିମ୍ବଦନ୍ତୀ ବିଷୟରେ କଣ ଜାଣିଚ?
ହଁ ହଁ। ସେୟା ପରା ଯେମିତି ଆପଣ ଏ ପୌରାଣିକ କଥାବସ୍ତୁ ଯେମିତି କିମ୍ବଦନ୍ତୀ ଦେଖିବେ ଯଦି ତ ତ୍ରେତେୟା ଯୁଗରେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଯାଇଥିଲେ। ସେ ସେତେବେଳେ ରାମ ଲକ୍ଷ୍ମଣ ସୀତା ମାନେ ଏଇ ବନବାସ ଯିବା ସମୟରେ ଏଇ ଜଙ୍ଗଲ ଦେଇ ଯାଇଥିଲେ। ତ ବିଶ୍ଵାସ ରହିଛି କି ଯେ ପ୍ରଭୁ ରାମଚନ୍ଦ୍ରଙ୍କର ଏଇଠି ପାଦ ଚିହ୍ନ ପଡିଚି। ଆ ତ ସେଉଣୁ ଏଇଟାକୁ ଛକାପାଦ୍ ବୋଲି ନାଁ ଦେଇଛନ୍ତି।
ହଁ ସେଇଟା ବି ଲୋକ କଥା ଶୁଣାଯାଏ। ଆଉ ଏଇଠି ଯୋଉ ଶିବଲିଙ୍ଗ ରହିଲେ ଠାକୁରଙ୍କର ମୋ ମାଆ ଙ୍କଠୁ ବି ମୁଁ ଶୁଣିଛି। ତ ଯେତେବେଳେ ରାବଣ ଶିବ ଠାକୁରଙ୍କୁ ତପ ପସ୍ୟା କରିଥିଲେ ତପସ୍ୟା କରିକି ସିଏ ଶିବ ଠାକୁରଙ୍କୁ ପ୍ରସନ୍ନ କରିଥିଲେ ଆଉ ସେ ଲୋ ଙ୍କ କାକୁ ଠାକୁରଙ୍କୁ ନେବା ପାଇଁ ସିଏ ବର ମାଗିଥିଲେ ଶିବ ଠାକୁରଙ୍କୁ। ଛିଏ ଆଉ ନାହିଁ କରିପାରିଲେନି ସେ ଗୋଟେ ଶି ଶିବଲିଙ୍ଗ ସାଥିରେ ଦେଇଥିଲେ ରାବଣକୁ
ନିହାତି।
ରାବଣ ସେ ଗୋଟେ ପୁଣି ଧରୁଥିଲେ ଯେମିତି କଣ ହେଇଛି ତାଙ୍କୁ ଯ ତାଙ୍କୁ ଜୋରେ ପରିସା ଲାଗିଲା। ସେ କଣ କଲେ ସେଇଟୁ ପୁଣି ଗୋଟେ ହୁଁ ଛୋଟ ବାଳକ ଟେ ଗାଈ ଚରଉଥିଲା ତାକୁ କହି
ଆଜ୍ଞା।
ଥିଲେ କି ଏଇଟା ଧରିକି ଏଁ ଟିକେ ଧରିକି ଠିଆ ହେଇଥାଅ ମୁଁ ଟିକେ ଯାଇକିରି ଆସୁଚି ଏମ୍ ଏ ସ୍ନାନ କରିବି ଆଉ ଏଁ ଅମ୍ ଏ କରିକି ଆସୁଚି ବୋଲି କହିଲା କିନ୍ତୁ ସିଏ କଣ କରୁଚି ସେ ରାବଣ ଗୁ ଗଲା ଭିତରେ ସେଇଠି ପାଖରେ ପୁଣି ଗୋଟେ ନଦୀ ଅଛି। ତାକୁ ସେଇ ସେଠିକି ସେ ଯାଇ ଥିବା ବେଳେ ରାବଣ ଏଇ ବାଳକଟି କଣ କରି ତାକୁ ବୋ ଓଜନ ହେଲା। ତ ସିଏ କଣ କଲା ତଳେ ରଖିଦେଲା ଶିବଲିଙ୍ଗ ଟାକୁ ତଳେ ରଖିଦେଲା ଯେମିତି ଆଉ ସେ ଠାକୁର ସେଠୁ ଆଉ ଉଠିଲେନି ତାପରେ ରାବଣ ଯେତେବେଳେ ଫେରିଚି ତାକୁ ସେ ଦେଖିଲା ସେ ବାଳକୁ କୁଆଡେ ପଳେଇଚି ତାପରେ ଦେଖିଲେ ଠାକୁରଙ୍କୁ ତଳେ ରଖି ଦେଇଚନ୍ତି ସିଏ ତାଙ୍କୁ ସେଠି ଯେତେ ଉଠେଇବାକୁ ଚେଷ୍ଟା କଲେ ଆଉ ସିଏ ଆଉ ଉଠିଲେନି ଠାକୁର। ସିଏ ଦେଖିବ ସବୁ ଉଁ ଏଁ ବୁଁ ଏ କଣ ଦକ୍ଷିଣ ମୁହା ନା କଣ ହେଇକିରି ସେ ସବୁ ଏ ଏଁ ରହିଛନ୍ତି ସେପଟ ଗଛପତ୍ର ବି ସବୁ
ସେୟା ରହିଛି ହଁ ବିଶେଷତ୍ୱ ସେଇ ରହି ଯେ ସବୁ ଅ ଶିବଲିଙ୍ଗ ଏବଂ ସମସ୍ତ ମାନେ ବୃକ୍ଷ ଗଛ ଲ ତ ସମସ୍ତ ବି ସେ ଦକ୍ଷିଣକୁ ହିଁ ଢଳି ରହିଚ
ନ୍ତି ଆ ପୁରା ଉଁ ଢଳିକି ରହିଚି।
ନିହାତି ସେ ମାନେ ଜାଗାର ମାନେ ସୌନ୍ଦର୍ଯ୍ୟ ଟା ସେଇ ଯୋଉ ଗୋଟିଏ ଦିଗକୁ ସମସ୍ତେ ଚାହିଁ ରହିଛନ୍ତି ନା ତ ତା ପାଇଁ ବି ସେ ଆଉ ଗୋଟେ ପ୍ରକ କାର ରୋମାଞ୍ଚମୟ ସୁନ୍ଦରତା ଲାଭ କରୁଛି ଆଉ ବିଶ୍ଵାସ କରନ୍ତୁ ଏ ଏତେ ସୁନ୍ଦର ଗୋଟେ ଦର୍ଶନୀୟ ସ୍ଥାନ ଆମ ଏଇ କନ୍ଧମାଳ ଜିଲ୍ଲାରେ ଅଛି। ମାନେ କହିବାକୁ ମଧ୍ୟ ଗର୍ବ ଅନୁଭବ ହୁଏ ଯେ ବହୁତ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ଆସିଥାନ୍ତି ବୁଲାବୁଲି କରିବା ପାଇଁ। ଆ କେମିତି କଣ ହେଇଛି କେମତି କଣ ରହିଛି ଏ ସବୁ ଜାଗା ଗୁଡିକ। ବହୁତ ଖୁସି ଲାଗେ, ଯେ ବାହାରୁ ବି ମାନେ ଯେହେତୁ ପୁର ପୌରାଣିକ କଥାବସ୍ତୁ ସହିତ କିମ୍ବଦନ୍ତୀ ମଧ୍ୟ ରହିଚି, କିଛିଟା ମାନେ ତା ସହିତ ଆମର ଆଦିବାସୀ ଲୋକ ସଂସ୍କୃତି ପରମ୍ପରା ମଧ୍ୟ ଜଡିତ ହୋଇ ରହିଚି।
ଆ ଆଉ ଆମ ଲୋକମାନେ ବି ମଧ୍ୟ ଆମର ଆଦିବାସୀ ସଂସ୍କୃତି ପରମ୍ପରା ଯେମତି କହୁଛନ୍ତି ବୋହୁତ ସେମାନେ ବି ବୋହୁତ ଖୁସି ଅଛନ୍ତି ସେଇଭଳି ସଂସ୍କୃତିକୁ ସେମାନେ ପାଇ ମଧ୍ୟ ପାଖରେ ତାକୁ ମଧ୍ୟ ସେ ଜାବୁଡି ଧରିଚନ୍ତି, ଏବଂ ତାକୁ ମଧ୍ୟ ସେ ଦିନକୁ ଦିନ ସେମାନେ ଉନ୍ନତି କରୋଉଚନ୍ତି। ବୋହୁତ ଖୁସି
ହଁ ଆଗରେ ତ ପୂର୍ବରୁ ପୂର୍ବରୁ ଏଇ ଜାଗା ପା ନାଁ ପ୍ରାୟତଃ କେହି ଜାଣିବି ଏବେ ପ୍ରାୟ ସମସ୍ତେ ଜାଣିଲେଣି। ଏମିତି ପର୍ବପର୍ବାଣି ହେଲେ ପ୍ରାୟତଃ ବା ଠାରୁ ବି ଲୋକମାନେ ଯା ଯାନ୍ତି ସବୁଠାରୁ
ହୁଁ। ନିହାତି ଆପଣ ଯେମିତି ଦେଖିଥିବେ ମାନେ ଶ୍ରାବଣ ମାସରେ।
ଦର୍ଶନ କରିବା।
ହଁ।
ଶିବ ଶିବାରାତ୍ରକୁ ତ ଏତେ ଭି ଲାଗେ ସେଠି କହିବାକୁ ନାଇଁ ଯାଗ ଯା ହିଁ ମିଳେନି।
ହଁ ଶିବରାତ୍ରି ତାପରେ ଏବେ ଆପଣ ପୁଣି ଆସିବାକୁ ଯାଉ ଶ୍ରାବଣ ମାସରେ ବୋଲ ବମ।
ପରର୍ଶନ
ଆଜ୍ଞା।
ଭକ୍ତ ପୁରା ଯାମ।
ଆଜ୍ଞା।
ହଁ।
ତ ଆମେ ଯେମିତି ଆପଣ ଦେଖିଥିବେ ଯେମିତି ଶ୍ରାବଣ ମାସରେ ଯୋଉ ବୋଲବମ୍ ଟା ହୁଏ। ସେଇଠି ମଧ୍ୟ ମାନେ କାଉଡିଆ ମାନେ ନେଇକି ଯାଇଥାନ୍ତି ଜଳ ମଧ୍ୟ ପ୍ରଭୁ ଶିବଙ୍କ ଉପରେ ମାନେ
ଆଉ ଗୋଟେ ଜାଗା ଅଛି ମୁଁ ଜାଣିନଥିଲି, ଆମର କଟାଙ୍ଗୀ ବୋଲି ଗୋଟେ